ହାଲୋ।
ହାଲୋ
ହାଲୋ।
ହାଲୋ।
ଦେବ୍ ଯୋଉ ସାଉଣ୍ଡ ଶୁଭୁଚି ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଶୁଭୁଚି ଦେ ଭଲ ଭଲ ପ୍ଲେସକୁ ଆସେ।
ମା ଟିକେ ଫ୍ୟାନ୍ ଟା ବନ୍ଦ କରିଦେଲୁ ଗରମର
ଆଉ କଁ କରୁଚୁ ଖାଇସାଇଲୁଣି?
ହଁ।
କଲ୍ ଟା କହୁଚି ଖୁକୁରଉରା।
ହୁଁ। ଇକୋ ହୋଉଚି କଲଟା?
ଆଉ କଁ ଖାଇଲୁ?
ରୁତି ଆଉ ପରଟା।
ଅହ ଆଉ ଯୋଉ ଉ ଜୁ ଜୁଲାଇ ମାସରେ ରଥଯାତ୍ରା ଯିବା ନା ପୁରୀ?
ହଁ। ପୁରୀ ଆଗେ ନା।
ଆଉ ତୁ ଉ ଯୋଉ ଜଗନ୍ନାଥଙ୍କ ବିଷୟରେ କଁ ଜାଣିଚୁ କହୁନୁ। ହାଲୋ।
ଜଗ ଜଗନ୍ନାଥଙ୍କ ବିଷୟରେ?
ହଁ।
ଜଗନ୍ନାଥଙ୍କର ବ୍ରହ୍ମ କଣ ସେ କୁହନି?
ମୁଁ ଜାଣିନେଇ ମୁଁ ଖାଲି ଜାଣିଚି କି ଏଇ ଯୋଉ ଯେତେଳେ ଶ୍ରୀକୃଷ୍ଣ ଦ୍ଵାପର ଯୁଗରେ ଉଁ ଯୋଉ ଯେତେଳେ ତାଙ୍କ ଦେହ ତ୍ୟାଗ କଲେ ସର ଆସିକି ତାଙ୍କ ଗୋଡ଼ରେ ବାନ୍ଧିଲା ବାଜିଲା ସେତେବେଳେ ସିଏ ଯୋଉ ମରିଯି ପେ ମାନେ ତାଙ୍କ ଶରୀରଟା ମରିଗଲା ହେଲେ ଆତ୍ମା ମରିଲାନି ସେ ଆତ୍ମାଟା ଗୋଟେ ଦାରୁରେ ବନ୍ଧା ହେଇକି ପାଣିରେ ଭାସୁଥିଲା। ରାଜାଙ୍କୁ ସ୍ୱପ୍ନ ହେଲା କି ଇ ସେଇଟା ଦା ଦାରୁଟା ପାଣିରେ ଭାସୁଚି ତାଙ୍କୁ ସୋ ନ ହେଲା ସିଏ ଆ ଆସିକି ସେଟାକୁ ନେଲେ ତାପରେ ସେଇଟାରେ ଇ ମାନେ ଭଗବାନ ତାଙ୍କୁ ସ୍ୱପ୍ନ ଦେଲେ କି ସେଇଥିରେ ସେ ଜଗନ୍ନାଥ ମୂର୍ତ୍ତି ଗଢିବେ ମାନେ ତାଙ୍କ ଆକାରଟା ତାଙ୍କ ମୁହଁରେ ଦେଖାହେଲା ହେଲେ ସିଏ ମାନେ ସେଟାକୁ ଗଢିବେ କେମତି ଜାଣିପାଇଲେନି ଏ ତାପରେ ଭଗବାନ ନିଜେ ଆସିଲେ ଉଁ ଆସିକି କବାଟ କହିଲେ କି ମାନେ ବୁଢା ବେଶରେ ଆସିଲେ ଗୁଣ୍ଡିଚା ମାଙ୍କୁ କହିଲେ କି ହୁଁ ମୁଁ ଏ ଗୁଣ୍ଡିଚା ମା ଆଉ ସେ ଯୋଉ ରାଜାଙ୍କୁ କହିଲେ ଏ କି କି ମତେ ହେଲା ଯୋଉ ବାର ଦିନି ଯାଏ କବାଟ ଖୋଲିବନି ମୁଁ ମୋର ଅ ସେଥିରେ ଉଁ ଠାକୁରଙ୍କୁ ସେତିି ଦିନି ଭିତରେ କରିଦେଇଥିବି। ସବୁବେଳେ ଗୁଣ୍ଡିଚା ମା ଆସିକି ସେ କବାଟ ପାଖରେ ହେଲା କାନ ଦିଅନ୍ତି। ଏଇ ଉଁ ଶୁଣନ୍ତି କି ତାଁ ସାଉଣ୍ଡ ଶୁ ଶୁବାଯାଏ ଖଟ ଖଟ ସାଉଣ୍ଡ ଶୁଭାଯାଏ ହେଲେ ଦିନେ କଁ ହେଇଚି ନାଁ ଟୋଟାଲ ସାଉଣ୍ଡ ଶୁଭା ହେଲାନେଇ ଗୁଣ୍ଡିଚା ମା କହିଲେ କି ସେ ବୁଢା ଲୋକଟା ଆସିଥିଲା କାଳେ ମରିମୁରା ଗଲେ କି ଇ ତ ରାଜାଙ୍କୁ କହିଲେ କବାଟ ଭାଙ୍ଗି ଖୋଲିବା ପାଇଁ ଯେତଳେ ସିଏ କବାଟ ଖୋଲିଲେ ରାଜା ହେତଳେ କବାଟ ଖୋଲିଦେଲେ କି ଇ ସେ ବୁଢା ଲୋକଟା ଆଉ ନାହାନ୍ତି ଯୋଉ ବିଶ୍ଵକର୍ମା ହେଇକି ଯୋଉ ଠାକୁର ଆସିଥିଲେ ସିଏ ଆଉ ନାହାନ୍ତି ଆଉ ଜଗନ୍ନାଥ ମୂର୍ତ୍ତି ଅଧା ଗଢ଼ା ହେଇକି ଖୁଆହେଇଚି। ସେବେଠୁ ଜଗନ୍ନାଥ ପୂଜା ପାଉଚନ୍ତି ଅଧା ହାତ ନାହିଁ ତାଙ୍କର ଅଧା ଗଢା ହେଇକି ପୂଜା ପାଉଚନ୍ତି। ଆଉ ଗୁଣ୍ଡିଚା ଆ-ରାଣୀ ତାଙ୍କର ମାଉସୀ ଘର ହେଲା ସେ ତା ତାଙ୍କ ସେଟିକି ସେ ଯାଆନ୍ତି।
ହୁଁ। ପ୍ରତି କେତେ ବର୍ଷରେ ଠାକୁରଙ୍କ ନ ବପ କଳେବର ହୁଏ ଜାଣିଚ?
ହଁ ଉଣେଇଶି ବର୍ଷରେ ଥରେ ଲେଖା ହୁଏ। ହେଲେ ସେଟା କେମିତି ହୁଏ କଁ ମୁଁ ସେ ବିଷୟରେ ଏତେ ଜାଣିନି କୋଉନୁ।
ତମେ ଜଣିନା କେମିତି ହୁଏ?
ନାଁ କୁହ।
ହଉ ତ ଠାକୁରଙ୍କୁ ଯେତୋଳେ ନବକଳେବର ହୁଏ ସେତବେଳେ ସେ ଯାଆନ୍ତି ଆଣିବା ପାଇଁ କାଠ। ତାକୁ ସ୍ୱପ୍ନା ଦେଶ କରନ୍ତି ତାଙ୍କୁ ସେ ଯିବେ କାଠ ପାଇଁ ତାଙ୍କ କାଠ ବାଛିକି ଆଣିବେ ତାଙ୍କୁ ଆଣିଲା ପରେ ତାଙ୍କ ଇଏ କରିବେ କରିକି ଠାକୁରଙ୍କ ବ୍ରହ୍ମ ଯୋଉ କୁହାଯାଏ ସେଟା ହେଲା ତୁଳସୀ ଚନ୍ଦନ
ହୁଁ।
ଆଉ ଫୁଲ ସେ ଠାକୁରଙ୍କଠେଇଁ ଥାଏ ତା ଯେତଳେ ସିଏ ଠାକୁର ଗଢିଲେ ଗଢିକି ତାଙ୍କୁ ବ୍ରହ୍ମ ପରିବର୍ତ୍ତନ କରିବ ତ ଅନ୍ଧାର ଘରେ ଦୁଇ ମୂର୍ତ୍ତିଙ୍କୁ ସବୁ ରଖିବେ ଧର ତିନି ଠାକୁ ଚାରି ଠାକୁର ଆଉ ଚାରି ଠାକୁରଙ୍କର ଚାରିଟା ସେବାୟତ ଥିବେ ତ ସେଇ ସେବାୟତ ମାନେ ତାଙ୍କ ବ୍ରହ୍ମ ପରିବର୍ତ୍ତନ କରିପାରିବେ ସେତେବେଳେ ଯିବେ ପରିବର୍ତ୍ତନ କରିବାକୁ ତାଙ୍କର ଚାରିଟା ଚାରିଟା ଯୋଉ ସେବାୟତ ମାନେ ଅନ୍ଧାର କକ୍ଷର ଭିତରକୁ ପଶିଯିବେ ତାଙ୍କୁ କିନ୍ତୁ ସବୁ ଦେଖାଯାଉଥିବ ସେ ତାଙ୍କ ବ୍ରହ୍ମ ଯୋଉ ପରିବର୍ତ୍ତନ କରିବେ ଏକର ଠାକୁରଙ୍କ ପେଟ ଭିତରୁ ତୁଳସୀ ଚନ୍ଦନ ସେ ଯୋଉ ଫୁଲ ବାହାର କରିକି ର ଠାକୁର ହିଁ ପୁରାଇବେ ଏଇଭଳିଆ ଆଉ ହୁଏ ବ୍ରହ୍ମ ପରିବର୍ତ୍ତନ
ଓହୋ ମୁଁ ଯେ ଏଇଟା ବିଷୟ ରେ ଜାଣିଥିଲି ଯେ ଏତେ ଭଲ ସେ ଜାଣିନଥିନି ଏଇ ଯୋଉ ମୁଁ ଜାଣିିଥିନି କି କଳି ଯୁଗ ଆମର ଯୋଉ ଏଇଟା କଳି ଯୁଗ ଚାଲୁନି କି? ହାଲୋ।
ହଁ।
ବୋଇଲେ ଏଇଟା ଆମର କଳି ଏଇ କଳି ଯୁଗରେ ବି ଜଗନ୍ନାଥ ଆମର ଯୋଉ ଛତିଆରେ ଅଛନ୍ତି।
ହଁ।
ଭଏସ ଟା ଟିକେ କ୍ଲିଅର ଆସୁନି କଣ ପାଇଁ
ତମ ସେ ହଉ ହଉ ସ
ହୁଁ ହଁ ଭାଇ ଏଇପଟୁ ମୋ ଭଏସ୍ ଇକୋ ହେଇକି ମତେ ଡବଲ ଥର ଶୁଭୁଛି ଦିଦି ଥର ସବୁ ଶୁଭୁଛି ଶୁଣୁ ଯୋଉ ଏଇ କଳି ଯୁଗ ହେଲା ଜଗନ୍ନାଥଙ୍କର ଆଉ ଗୋଟେ ବେଶ ଯୋଉ କଳ୍କୀ ଅବତାର ଯୋଉଟା କୁହନ୍ତି? ଏଇ ସେଇଟା ହେଲା ଯୋଉ ହେଇକି ଯୋଉ ଆସେ ଆସିବେନି ସବୁ ଲୋକଙ୍କୁ ମାରିବେ ଏ ସବୁ କଥା ପ୍ରଥାରେ ଅଛି ଯୋଉ ସବୁ ମାଳିକାରେ ଲେଖା ହେଇଛି। ସେଇଟା ସେ ଯୋଉ ଠାକୁର ହେଲା ଛତିଆ ବଟରେ ଅଛନ୍ତି ସେ ଛତିଆ ଠାକୁର ସେଠି ହେଲା ସିଏ ହେଲା ଓ ଓଲଟା ଅଛନ୍ତି ତାଙ୍କୁ ସବୁବେଳେ ମିରରେ ମିରରେ ଦେଖିବାକୁ ପଡିବ ମାନେ ମିରରେ ସିଏ ଦେଖା ଯାଉଛନ୍ତି ଯେତେବେଳେ ଆମର ଯୋଉ କଳିଯୁଗ ଶେଷ ହବ ଠାକୁର ଏମିତି ମାନେ ବୁଲିବେ ସାମ୍ନା ପଟୁଆ ହେଇଗଲେ ଜାଣିବ ଯେ କଳିଯୁଗ ଶେଷ ହେବ ତାପରେ ସିଏ ତାଙ୍କ ଅବତାର ନେଇକି ସିଏ ଲୋକମାନଙ୍କୁ ସଂଗ୍ରହ କରିବେ ଏଇଟା ମୁଁ ଶୁଣିଛି ଯେ ତାଙ୍କ ଖଣ୍ଡା ଟା ବି ମାନେ ଧୀରେ ଧୀରେ ଧୀରେ ଧୀରେ ବଢୁଛି ଯେତେବେଳେ ବାର ହାତ ହେଇଯିବ ସେ ବାର ହାତ ଖଣ୍ଡା ଧରିକି ଆସିବେ ଆସିକି ଆମର ମାନେ କଳିଯୁଗ ଶେଷ ହବ ଆଉ।
ଯୋଉ ବାର ହାତ ଖଣ୍ଡା ଯୋଉଟା କୁହନ୍ତି ବାହାରୁଛି ସେଟା ହେଲା ଭୁଲ। ବାର ହାତେ ଖଣ୍ଡା ମାନେ ବାରଟା ହାତରେ ଖଣ୍ଡା ଚାଲିବ ତ ବାର ଜଣ ଖଣ୍ଡା ଧରିକି ଆକୁ ଇଏ ମାର ତାକୁ ସିଏ ମାର ଏଇ ଟାଇପ ରେ ହବ ବାର ହାତ ଖଣ୍ଡା କେବେ ବାହାରେନି।
ହଁ କେବେ ଯାଇନି ସେଠିକି ମୁଁ ସେ ତା ଦେଖିନି ହେଲେ କୁହନ୍ତି ସମସ୍ତେ ସେଠି ଗୋଟେ ଅଛି ସେଟା ଉଞ୍ଚାକୁ ଉଞ୍ଚାକୁ ଉଞ୍ଚାକୁ ଉଞ୍ଚାକୁ ବଢୁଛି ବୋଲି।
ନା ନାମିତି ଏମିତି ଜିନିଷ କେବେ ନାହିଁ ମୁଁ ଦି ତିନ ଥର ଗଲିଣି ଛତିଆ କାହିଁ ଦେଖିନି।
ମୁଁ କେବେ ଯାଇନି ହେଲେ ମୁଁ ଏଟା ଶୁଣିଛି କେବେ ଗଲେ ଦେଖିବା, କେବେ ଗୋଟେ ବାହାରିବ କହିବୁ ଯିବା ମୁଁ ବି ଟିକେ ଦେଖିବି। ମୁଁ ଜାଣିଥିଲି ଜଗନ୍ନାଥ, ବଳଭଦ୍ର ସେଠି ସୁଭଦ୍ରା ନଥିବେ। ଦି ଭାଇ ସେମାନେ ଥିବେ ଦି ପ୍ରଭୁ ଆ ଯୋଉ ମିରର୍ ଆଡକୁ ମାନେ ଏମିତି ଓଲଟା ମୁହଁ କରିକି ବସିଥିବେ ତାଙ୍କ ମୁହଁ କେବଳ ମିରର୍ ରେ ମାନେ ଏ ଆଇନା ରେ ଦେଖ
ଜଗନ୍ନାଥ, ବଳଭଦ୍ର, ସୁଭଦାକ୍ କେବେ ଜାଣିଚ କୋଉଥିରେ ଛତିଆରେ କାହା ଉପରେ ବସିଥାନ୍ତି?
ଘୋଡା ଉପରେ ବୋଧେ ମୁଁ ଜାଣିନି।
ତାଙ୍କ ହାତରେ ଖଣ୍ଡା ଥାଏ ନା ନଥାଏ?
ଦେଖିନି ବା ଠାକୁରଙ୍କୁ ସେ ମନ୍ଦିର ଭିତର ଟୋଟାଲ ଦେଖିନି ଖାଲି ଶୁଣିଛି ସେ ଯୋଉ ପଛୁଆ ବସିଥାନ୍ତି ମୀରର୍ ରେ ତାଙ୍କୁ ଦେଖା ଦର୍ଶନ କରାଯାଏ। ମୁଁ କିନ୍ତୁ କେବେ ଯାଇନି ମନ୍ଦିର।
ହଁ ସେ ଘୋଡରେ ବସିଥାନ୍ତି ଖଣ୍ଡା ଧରିକି। ଆ ଖଣ୍ଡା ସଦାବେଳ ପାଇଁ ସେ ଧରିଥିବେ।
ହୁଁ ହୁଁ ହଁ ଧରିଥିବେ ଯେତେବେଳେ ହଁ ସେ ବୁଲିବେ ତ ସେ ଖଣ୍ଡା ଆଣିକି ଆସିବେ ଯୋଉ ସଂଘାର କରିବା ପାଇଁ।
ପୁରୀ କି ଯାଇଛ ନା? ପୁରୀ ପୁରୀ ଆଗେ କୋଉ ଠାକୁର, ତାପରେ କୋଉ ଠାକୁର ତାପରେ, କୋଉ ଠାକୁର ଜାଣିଚ?
ହଁ ମାନେ ଏ ସିଧା ଠିଆ ହେଲେ ଫାଷ୍ଟ ଜଗନ୍ନାଥ, ତାପରେ ସୁଭଦ୍ରା, ତାପରେ ବଳଭଦ୍ର, ଏକର ସାଇଡ୍ କୁ ମାନେ ଏମତି ସିଧା ଆମେ ଯୋଉ ଏମତି ମନ୍ଦିର ଭିତରକୁ ପସିବା ଲେଫ୍ଟ ସାଇଡ୍ ରେ ହେଲା ବଳଭଦ୍ର ରାଇଟ ସାଇଡ୍ ରେ ହେଲା ଜଗନ୍ନାଥ ମଝିରେ ହେଲା ସୁଭଦ୍ରା।
ଛତିଆରେ ସେମିତି ନଥାନ୍ତି ଠାକୁ ଛତିଆରେ ଆଗେ ବଳଭଦ୍ର, ତାପରେ ଜଗନ୍ନାଥ, ତାପରେ ସୁଭଦ୍ରା।
ସୁଭଦ୍ରା ବା ନଥାନ୍ତି ଟୋଟାଲ ସୁଭଦ୍ରା ନଥାନ୍ତି ଛାତିଆରେ?
ଅଛନ୍ତି ନା ସଭା ଲାଷ୍ଟରେ ସୁଭଦ୍ରା।
ଆଉ ମୁଁ ଜାଣିନି ମୁଁ ଖାଲି ଶୁଣିଛି ଜଗନ୍ନାଥ ଆଉ ବଳଭଦ୍ର ସେଠି ଦି ଭାଇ ପୂଜା ପାଆନ୍ତି କିନ୍ତୁ ସୁଭଦ୍ରା ମା ନଥାନ୍ତି।
ହୁଁ ତିନି ଭାଇ ଭଉଣୀ ଥାଆନ୍ତି ସେ ଜାଗାରେ ସୁଭଦ୍ରା, ବଳଭଦ୍ର, ଜଗନ୍ନାଥ ତିନି ଜଣଯାଙ୍କ ସେଠି ରୁହନ୍ତି ବାସ କରନ୍ତି। କିନ୍ତୁ ସମସ୍ତେ ଘୋଡା ଘୋଡା ଉପରେ ବସନ୍ତି ଖଣ୍ଡା ଧରନ୍ତି। ଆଗେ ବଳଭଦ୍ର ବସ ବେ ତାପରେ ଜଗନ୍ନାଥ ବସିବେ, ତାପରେ ସୁଭଦ୍ରା ରହିବେ।
ହୁଁ ହୁଁ ମୁଁ ଜାଣିନି। କିନ୍ତୁ ପୁରୀ ମନ୍ଦିରରେ ଯେଉ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ କିଏ ଫାଷ୍ଟ କିଏ ସେକେଣ୍ଡ ଏଟା ଜଣା ପଡେନି ସିଏ ଲାଇନ ଲେ ଥାଆନ୍ତି ନା ମଝିରେ ସବୁବେଳେ ଜଗନ୍ନାଥ ଏପଟୁ ଗଣିଲେ ବଳଭଦ୍ର ଫାଷ୍ଟ ସେପଟୁ ଗଣିଲେ ଜଗନ୍ନାଥ ଫାଷ୍ଟ ସିଏ ତା
ପୁରୀ ମନ୍ଦିରରେ ଫାଷ୍ଟ ରହିବେ ବଳଭ ଦ୍ର ତାପରେ ରହିବେ ସୁଭଦ୍ରା, ତାପରେ ରହିବେ ଜଗନ୍
ହୁଁ ତାହେଲେ ଯଦି ବାଁ ପଟରୁ ଗଣିବା
ଆମ ପଟରୁ ଗଣା ଯାଏନି। ବାହାଁ ବାହାଁ ପଟରୁ ହିଁ ସବୁବେଳେ ଗଣା ଯାଏ ଡାହାଣା ପଟରୁ ଗଣା ଯାଏନି। ବାଁ ପଟରୁ ଫାଷ୍ଟ ବସିିଥିବେ ବଳଭ ତାପରେ ସୁଭଦ୍ରା ତାପରେ ଜଗନ୍ନାଥ ଆଗେ ବଡ ଭାଇ ତାପରେ ଭଉଣୀ ତାପରେ ସାନ ଭାଇ।
ହଁ ମୁଁ ସେଇୟା କହୁଚିବା ଯଦି ବାଁ ପଟରୁ ଗଣାଯିବ ତାହେଲେ ଫାଷ୍ଟ ବଳଭଦ୍ ଯଦି ଡାହାଣ ପଟରୁ ଗଣାଯିବ ଫାଷ୍ଟ ଜଗନ୍ନାଥ।
ଚ ନା
ହଁ ହଁ।
ପୁରୀରେ ସବୁଠାରୁ ବଡ ରଥ କାହାର
ବଳଭଦ୍ର
ନା
ତାହେଲେ ଜଗନ୍ନାଥଙ୍କର ହେଇଥିବ ନନ୍ଦିଘୋଷା ରଥ ହଁ ନନ୍ଦିଘୋଷା ରଥ ସବୁଠୁ ବଡ ହେଇଥିବ ତାପରେ ବୋଧେ ତାଳଧ୍ଵଜ ତାପରେ ଦେବଦଳନ
ଜଗନ୍ନାଥଙ୍କ ରଥରେ କେତୁ ଟା ଚକା ଥାଏ ଯାଣିଛ?
ଚବିଶ୍ ଚବିଶ ଟା ଥାଏ ତ
ହଁ।
ହଉ ହଉ ଆମେଁ କାଲି କଥା ହବା ନହେଲେ ଯିବା କି କେବେ ପ୍ଲାନିଂ ହେଲେ କି ଯୋଜନା କଲେ ଯିବା ଦେଖିବା ପାଇଁ ଆଜି ତ ମୁଁ ରଖୁଛି ମୁଁ କାଲିକି କଥା ଥା ରେ ତମ ସହିତ